ଜୟ ଜଗନ୍ନାଥ। ହାଲୋ।
ଜୟ ଜଗନ୍ନାଥ ଦିଦି, ଦିଦି ଜୟ ହଁ ସ୍ପଷ୍ଟ ଭାବରେ ଶୁଭ ଯାଉଛି, ଜୟ ଜଗନ୍ନାଥ ଦିଦି।
ଜୟ ଜଗନ୍ନାଥ। ହଉ ଆପଣ କଣ କରୁଚନ୍ତି? ମୁଁ ବସିଛି, ଆପଣ କଣ କରୁଛନ୍ତି?
ମୁଁ ପବନ ପବ୍ ପବନ ଖାଉ
ମାନେ ମୁକ୍ତ ପ୍ରକୃତିର ଅ ପ୍ରାକୃତିକ ପବନକୁ ଆପଣ ଉପଭୋଗ କରୁଛନ୍ତି।
ପୁରା ଖୋଲା ଆକାଶ ତଳେ, ବସିକି ହାୱା ଖାଉଛି ପବନ।
ମାନେ ଖୋଲା ଆକାଶ ତଳେ ମୁକ୍ତ ନିର୍ମଳ ର ପବନକୁ ଆପଣ ଉପଭୋଗ କରୁଛନ୍ତି, ପ୍ରାକୃତିକର
ହୁଁ- ହୁଁ ଉପଭୋଗ କରୁଛି, ଆଉ କଣ କରିବା? ଖରା ହେଲା ବୃତ ହଉଛି। ବହୁତ ଜୋରେ ଖରା ହଉଛି, କଣ କରିବା?
ଆଛା ନାଇଁ ଆମ ଏଠି ଆଜି ବର୍ଷା ହେଇଯାଇଚି। ତ ଆମ ଏଠି ଏଠି ବର୍ଷା ହେଇଯାଇଛି ତ ଆମକୁ ଆଉ ଜଣା ପଡୁନି ପବନର।
ଆମ ଏଠି ମାନେ ଆପଣଙ୍କର କୋଉ ଘର କି କୋଉଠି କି ଆପଣଙ୍କର ଗାଁ ଟା?
ଆମର ପରା ଭୁବନେଶ୍ଵର ଭୁବନେଶ୍ଵରରେ ଟିକେ ବର୍ଷା ହେଇଯାଇଛି ଆ ଆପଣ କୋଉଠି ଆପଣ ଆମର ଜୟଦେବ ବିହାରେ। ଆପଣଙ୍କର
ଜୟଦେବବିହାରେ ବର୍ଷା ଜୋରେ ହେଇଛି ଭୟଙ୍କରରେ?
ଆଜ୍ଞା ଭୟଙ୍କର ଜୋ ବର୍ଷା ହେଇଯାଇଛି। ଆପଣ ଉଁ ଆପଣ କଣ ଖାଦ୍ୟ ପାନୀୟ ସରିଗଲାଣି ଦିଦି?
ଖାଦ୍ୟ ଖାଦ୍ୟପାନୀୟ ସରିଗଲାଣି ବାରଟା ବାଜିଲାଣି ଆଉ ଖାଦ୍ୟପାନୀୟ ରହିବ।
ଆଚ୍ଛା କିନ୍ତୁ ନାଇଁ ମୋର ତ ଖାଦ୍ୟପାନୀୟ ହୋଇନାହିଁ ମୁଁ କହିଲି ଆପଣ ଖାଇଥିବେ ନ ଖାଇ ଥିବେ ମୋର ଟି ନାଇଁ ମୁଁ ଟିକେ ବିଳମ୍ବରେ ଖାଏ ତ ଖାଦ୍ୟ ଗ୍ରହଣ କରେ ସେଥିପାଇଁ ଆଉ।
ବିଳମ୍ବ ତ ହ ଅତିକ ବାରଟା ବାଜିଲେଣି ମାନେ ଅତ୍ୟଧିକ ବିଳମ୍ବ ହେଇଗଲାଣି। ଆସ
ବାର ଘଟିକା ରାତ୍ର ବାର ଘଟିକା ହେଇଛି ସିନା ମୁଁ ଏକ ଘଟିକାରେ ଖାଇବା ପିଲା।
ଓ ଆଚ୍ଛା ଆପଣ ତାହେଲେ ଗୋଟାଏ ଜନ୍ମ ହେଇଥିଲେ ବୋଧେ?
ହୁଁ। ନାହିଁ ନାହିଁ ମୁଁ ରାତ୍ର ଏକ ଘଟିକାରେ ଜନ୍ମ ହେଇ ନାଇଁ ମୁଁ ରାତ୍ର ଚାରି ଘଟିକାରେ ଜନ୍ମ ହେଇଛି।
ଓହ ତ ସକାଳୁ ଭୋରୁ ଭୋରୁ ଜନ୍ମ ହେଇ
ଆଜ୍ଞା ପାହାନ୍ତିଆ ଜନ୍ମ ବହୁତୁ ଶୁଭ ଆପଣ ବି ଏ କଥା ଜାଣିଥିବେ ବୋଧ ହୁଏ।
ସେଥିପାଇଁ ଆପଣଙ୍କର ଖାଲି ରାତିରେ ଖାଇବାକୁ ଇଚ୍ଛା ହଉଛି ଆଉ।
ଆଜ୍ଞା ମୁଁ ଜାଣିଛନ୍ତି ବଜରଙ୍ଗୀ ହନୁମାନ ବି ସେ ବି ପାହାନ୍ତିଆ ଜନ୍ମ ହେଇଥିଲେ। ମୁଁ ସେଥିପାଇଁ ପାହାନ୍ତିଆ ଜନ୍ମେ ଅଛି ବୋଲି ମୁଁ ସେଇଥିପାଇଁ ନିଜ ମନକୁ ବହୁତୁ ବହୁତୁ ଗର୍ବ ଅନୁଭବ କରେ। ନାଇଁ ମୁଁ ତାଙ୍କର ଭକ୍ତ ବୋଲି ଭାବେ। ମୁଁ ତାଙ୍କ ବଜରଙ୍ଗୀ ହନୁମାନ ନୁହଁ। ଆଜ୍ଞା ଆପଣ କେବେ ବେଡି ହନୁମାନ ଦେଖିଛନ୍ତି? ପୁରୀ
ବେ ନାଇଁ ବେଡି ହନୁମାନ ଦେଖି ନି ଏଇଟା କୋଉ ଜାଗାରେ ଅଛି?
ଯେ ସମୁଦ୍ର କୂଳ ପାଖରେ ବେଡି ହନୁମାନ ତାର ଗୋଟେ ବହୁତ ବଡ କାହାଣୀ ଆପଣ ଜାଣିଛନ୍ତି?
ଜାଣିି ନାହିଁ ମୁଁ ତ ଶୁଣି ନଥିଲି ଆପଣଙ୍କ ପାଖରୁ ଶୁଣିଲି ଆଉ।
ହେ ଭଗବାନେ ମୁଁ ଭାବିଲି ଜାଣିଥିବେ ବୋଧ ସମୁଦ୍ର କୂଳକୁ ଜଗିବା ପାଇଁ ଯୋଉ ବେଡି ହନୁମାନଙ୍କୁ ରଖିଥିଲେ।
ସମୁଦ୍ରକୂଳ ଜଗିବା ପାଇଁ ସମୁଦ୍ରକୂଳକୁ କିଏ ନେଇଯାଉଥିଲେ କି?
ନାଇଁ ସେଠି କଣ ଗୋଟେ ହେଇଥିଲା ମୁଁ ଭୁଲି ଯାଇଛି ସେଇଟା କ
ଠିକ୍ ରେ ଜାଣିବେ ନା ଆଉ ଠି ଠିକ୍ ରେ ଜାଣିବେ ଆପଣ ଜାଣୁନାହାନ୍ତି କହୁଛନ୍ତି।
ଆପଣ ଟିକେ ଶୁଣୁନାହାନ୍ତି ଆଜ୍ଞା ଯେତିକି ମୁଁ ଜାଣିଛି ସେତିକି ଜ୍ଞାନ ଦେଇ ସାର ଆପଣ ତ ସେ ସେତିକି ଶୁଣିବାକୁ ନାରାଜ ଆପଣ ତ ସେତିକି ବି ଆସୁନାହିଁ ବେଡି ହନୁମାନ କଣ ଆପଣ ଜାଣିନାହାନ୍ତି ଆଉ ମୁଁ ଯୁଉଟା କହୁଛି ବି ସେଥିରେ ଝଗଡା କରୁଛନ୍ତି ମୋ ସହିତ।
ଛଗଡା ନୁହଁ ମୁଁ କହିଲି ଠିକ୍ ଗୋଟେ ଜାଣିଲେ ଗୋଟେ କହିବାକୁ ଭଲ ଲାଗେ ହଉ।
ହଉ ଟିକେ ଶୁଣତୁନୁ ଯେତିକି କହୁଛି ସେତିକି ଜ୍ଞାନ ପେଲି ଦଉଛି ଆପଣ ଶୁଣନ୍ତୁ ହୁଁ ହେଠୁ ଉଁ ବେଡି ହନୁମାନ ଯୋଉ ଅଛନ୍ତି ସେଠି ସମୁଦ୍ର କୂଳରେ ତାଙ୍କୁ ଜଗେଇଥିଲେ ଯେ ଏଇ ସମୁଦ୍ର କୂଳରେ ଆପଣ ଜଗିଥାନ୍ତୁ କିନ୍ତୁ ଇଏ ତ ହନୁମାନ ତ ରାମ ନାମଙ୍କର ଶୁବି ଶୁଣିବେ ମାନେ ସିଏ ପଳେଇବେ। କୋଉଠି ରହିପାରିବେନି ନା ରାମ ନାମ ଯୋଉଠି ଶ୍ରୀ ରାମ ହନୁମାନ ସେଇଠି। ତ ସେଥିପାଇଁ। ରାମ ନାମ ଯୋଉଠି ହେଲା ହନୁମାନ ପଳେଇଲେ ସେଥିପାଇଁ ଜଗନାଥ କଣ କହିଲେ ନା କହିଲେ ଆରେ ହେଇ ଇଏ ତ ଯୋ
ଶୁଣନ୍ତୁ ସମସ୍ତେ କଥା ହେବେ ସବୁ ଯୋଉ ଦେବତାମାନେ କଥା ହେଲେ ଆଜ୍ଞା କଥା ହେଲେ କଥା ହେଲେ ଯେ କହିଲେ ଆଙ୍କୁ ଗୋଟେ କଣ କରିବାକୁ ପଡିବ ଆଉ ଇଏ ତ ରାମ ନାମ ଶୁଣିବେ ମାନେ ପଳେଇବେ। ଆଉ ଇଏ ଜଗିବେ କଣ। ତାହେଲେ ତାଙ୍କୁ କଣ କଲେ ନା ସେଇଠି ବାନ୍ଧିକି ରଖିଦେଲେ ସେଇଠି ବାନ୍ଧିଦେଲେ। ବାନ୍ଧି ଦେେଲେ ଯେହେତୁ, ହଁ ବାନ୍ଧି ଦେେଲେ ଯେହେତୁ ସମୁଦ୍ର କୂଳ ପାଖରେ ବାନ୍ଧିଦେଲେ ଯେହେତୁ ସେଠି ହଁ, ସେଠି ଜଗିବା ପାଇଁ ପରା ତାଙ୍କ ପାଇଁ ଜଗେଇବା ପାଇଁ କୁହାଇଥିଲା ନା ତାଙ୍କ ହୁଁ। ନାଇଁ ନାଇଁ ଅସ୍ତ୍ର ଫସ୍ତ୍ର ନୁହଁ। ଖାଲି ଖାଲି ତାଙ୍କୁ ଗୋଟେ ସେମିତି ଶିକୁଳି ଦେଇକି ବାନ୍ଧିକି ସେଇଠି ରଖିଥିଲେ।
ଆଚ୍ଛା ହଉ ଠିକ।
ହଉ ଶିକୁଳି ଦେଇକି ବାନ୍ଧି ଦେଲେ ଯେହେତୁ ସେଇଟାକୁ କୁହାଯାଏ ଯେ ବେଡି ହନୁମାନ। ବନ୍ଧା ହେଇ ଥିବାରୁ ତାନ୍ତି ପାଇଁ ତାଙ୍କୁ ବେଡି ହନୁମାନ ହଁ ସମୁଦ୍ର କୂଳରେ ବେଡି ହନୁମାନ ଅଛନ୍ତି ଆପଣ ଯାଇ କେବେ ଦେଖନ୍ତୁ ନା।
ସମୁଦ୍ରର କୋଉଠି ଅଛନ୍ତି ସମସ୍ତ କୂଳରେ?
ଆପଣ ଜୟଗୁରୁ ମନ୍ଦିର ଯିବେ ତାହା ବହୁତ ପଛକୁ ରହୁଛି। ପେଣ୍ଠ କଟା ଜାଣିଛନ୍ତି ପେଣ୍ଠ କଟା ପାଖ ପେଣ୍ଠ କଟା! ପେଣ୍ଠକଟା ସାଇଟ ରେ ଆପଣଙ୍କର ରହିବ। ସାଇଡ ରେ ସେଇପଟେ ରହୁଛି ବେଡି ହନୁମାନ।
ଯାଇକି ଦର୍ଶନ କରିକି ଆସିବା ଭଗବାନ
ନିହାତି ନିହାତି ଯାଇକି ଥରେ ଦେଖନ୍ତୁ ଆପଣ ଶ୍ଵେତ ଗଙ୍ଗା ଦେଖିଛନ୍ତି?
କଣ କହିଲେ।
ଶ୍ୱେତ ଗଙ୍ଗା ଜଗନ୍ନାଥଙ୍କ ପା ପାଖରେ ସ୍ୱେତ ଗଙ୍ଗା ଗୋଟେ ଅଛି ଅ ଆପଣ ରହୁ ଛି ଆହୁରି ଅ ସେ ଗୌରାଙ୍କ ମଠ ଅଛି ସୁନାର ଠାକୁର ଜଗନ୍ନାଥଙ୍କର। ଅଲାରାନାଥ।
ହଁ ଅଲାର ଆଲରା ଅଲାରନାଥ ଠାକୁରଙ୍କୁ ଦେଖିଛି।
ଆପଣ ଯାଇଥିଲେ ସେପଟା ହରଚଣ୍ଡୀ ବାଲି ହରଚଣ୍ଡୀ ଯାଇଛନ୍ତି ଆପଣ ଅଲାରନାଥ ଯିବେ ମାନେ ତ ବାଲି ହରଚଣ୍ଡି ଅଛି।
ନା ନା।
ଆଉ ତାହେଲେ ଆପଣ ଲୋକନାଥ ଯାଇଥିବେ ବୋଧେ ଅଲାରନାଥ ଭାବିଦଉଛନ୍ତି।
ଲୋକନାଥ ଯାଇଛି।
ଲୋକନାଥରେ ସେ ଯୋଉ ମାଛ ଖେଳନ୍ତି ପାଣିରେ ଆପଣ କେବେ ତାର ଉପଭୋଗ କରିନଥିବେ କାହିଁକିନା ଆଗରୁ ଥିଲା ମାଛ ଏବେ ଆଉ
ପାଦ ଧୋଇଥିଲି।
ଆଚ୍ଛା ଆଚ୍ଛା ଆଗରୁ ଥିଲା ଏବେ ସବୁ ମାଛ ଧରି ହେଇଯାଇଛି। ଆଗରୁ ମାଛ ମାନେ ଆସି ପୁରା ପାଦକୁ ଛୁଇଁ ଯିବେ। ସେ ଯୋଉ ଅନୁଭବ। ଓହୋ ମତେ ଆଗରୁ ମାଛକୁ ଭାରି ଡର ଲାଗେ ସେଠିକେ ପଶିନେ କିନ୍ତୁ ସେ ଯୋଉ ଆସିିକି ଖୁମ୍ପି ଖୁମ୍ପି ଖାଇଦିଅନ୍ତି ଭଲ ଭାରି ଲାଗେ ଆଉ ଗୋଟେ କଥା ଜାଣିଛନ୍ତିନା ଆପଣଙ୍କର ଯଦି ହାତ ଗୋଡ କିଛି ଛିଡି ଯାଇଥିବ ପାଣି ରେ ଦେଖେଇଦେବେ ମାଛ ମାନେ ଆସିକି ଆପଣଙ୍କର ଖାଇଦେବେ ଆପଣଙ୍କ ହାତ ଗୋଡ ଭଲ ହେଇଯିବ ଏ କଥା ଜାଣିଛନ୍ତି?
ମାନେ ସେଇ ମାନେ ସେଇଠି ନା ମାଛ ଲୋକନାଥ
ଯେ କୌଣସି ଜାଗାରେ ବି। ଯେ କୌଣସି ଜାଗାରେ ହୋଉ ମାଛ ଏଥିରେ ମାଛମାନେ ଥିବେ ମାନେ ଯଦି ହାତ ଗୋଡେ ଛିଡିଥିବ ସେଠି ହାତ ଆପଣ ରଖିଦେବେ ମାଛ ଆସିକି ଆପଣ ଣଙ୍କ ହାତକୁ ଖାଇଦେବେ ନାଇ ଆପଣ ତା ହାତକୁ ଖାଇବନି ସେ ରକ୍ତରା ଖାଇଦିଅନ୍ତି ଆପଣଙ୍କ ହାତ ଭଲ ହେଇଯା
ନା ମୁଁ ସେମତି ତ କେବେ କରିନି ଖାଲି ଦେଖିଚି ମୁଁ ଯୋଉ ଫିଲିମରେ ଦିଏ ଦେଖିଛି ଖାଲି।
ଚି ସେ ଫିଲିମିରେ ଆପଣ ମୁଭିରେ ଆପଣ ଯାହା ସିନେମାରେ ଦେଖୁଚନ୍ତି ଚଳଚିତ୍ର ମା ମାଧ୍ୟମରେ ତାହା କୁଁମ୍ ମଣିଷର ଜୀବନ ଯାପନ ଶୈଳୀକୁ ହିଁ ବନ୍ଧା ରହୁଚି ସି ଜୀବନ ଯାପନ ଶୈଳୀକୁ ହିଁ ଯାହା ଘଟି ଯାଉଥୁବ ଘଟଣା କିଛି ନେଇ ତାହାକୁ ଚଳଚି ଚିତ୍ର ମାଧ୍ୟମରେ ଆମ ଆଗରେ ପରିପ୍ରକାଶ କରୁଚନ୍ତି କେବଳ ଲୋକମାନେ। ସମାଜରେ ଘଟୁଥିବା ଘଟଣାକୁ ଉଁ ନିଶଛକ ପ୍ରତିଦ୍ୱନ୍ଦ୍ୱୀ କେ ନିଛକ ପ୍ରତିଦ୍ୱନ୍ଦୀ ଚଳଚିତ୍ରକୁ ନେଇକି କିଛି କିଛି ତ ରହିବ ଭୁଲ ନହଲେ ସବୁ ଯଦି ଠିକି ପୁରା ରଖିଦେବେ ତାହେଲେ ଲୋକମାନେ ତ ପୁରା ମାନେ ଜାଣିଦେବେ ଯେ ମୋରି କଥାଟାକୁ ରଖୁଚି ପୁଣି ବାଡା ବାଡି ଲାଗିବେ କି ମରିଯିବେ ହାଣାକାଟା ଲାଗି। ସେଥିପାଇଁ ସେ ନିଛକ ପ୍ରତି ଏଁ ଛବିିକି ଆଣିକି ସିନେମା ମାଧ୍ୟମରେ ଆମେ ହଁ ଆଖି ସାମ୍ନାରେ ଏ ଦର୍ଶଉଛନ୍ତି ଲୋକମା ଘ ସମାଜରେ ଘଟି ଯାଉଥୁବା ଘଟଣା ବଳିକି ସବୁ ଦେଖାଉଛନ୍ତି।
ଶୁଣିବାକୁ ପଡିଲା ଆପଣଙ୍କ ସହ କଥା ହେଇକି। ଭୋଉଣୀଟା ମୋର ଭଲ କଥା ତ ଶୁଣେଇଲେ। ଏମତି ସବୁବେଳେ ଶୁଣୋଉଥାନ୍ତୁ ମନ ଖୁସି କରଥାନ୍ତୁ ସମସ୍ତଙ୍କର।
ଆଜ୍ଞା ତ ଆପଣ ମାନିଲେ ଆ ଆପଣଙ୍କ ମନକୁ ମୁଁ ଆନ୍ଦୋଳିତ କରିପାଇଲି ଆପଣଙ୍କ ମନକୁ କୁ ମୁଁ ଖୁସି କରେଇ ପାଇଲି ସେତିକି ବୋହୁତ ଭଲ କଥା।
ପାଇଲେ ସେଇ କଥା ମତେ ଖୁସିଲାଗେ।
ଆଜ୍ଞା ଧନ୍ୟବାଦ। ଆପଣ ଏମତି ସବୁବେଳେ ଖୁସିରେ ରୁହନ୍ତୁ ଆପଣଙ୍କ ମନକୁ ମୁଁ ସବୁବେଳେ ଏମତି ଆନ୍ଦୋଳିତ କରି ଭାରି ଖୁସିରେ ଆନନ୍ଦରେ ପରିପୂର୍ଣ କରିପାରେ। ସେତିକି ମତେ ଭଗବାନ କୃପା କରନ୍ତୁ ମୁଁ ଆପଣଙ୍କୁ ସବୁବେଳେ ଖୁସିରେ ରଖି ପାରିଥାଏ ଆପଣ ବି ସବୁବେଳେ ଏମତି ବନ୍ଧୁ ହିସା ତାପରେ ମୋ ସହିତ ଜଡିତ ହେଇକି ରୁହନ୍ତୁ ଆପଣଙ୍କର
ଆପଣ ବନ୍ଧୁ ଘରେ କରଦେଲେ।
ଆଚ୍ଛା ନିହାତି ନିହାତି ମୁଁ ଆପଣଙ୍କର ଭୋଉଣୀ ଏବେ ଏଥି ଚାହୁଁଚି ଆ ଆପଣ ବି ମତେ ସବୁବେଳେ ଭୋଉଣୀ ହେଇକି ରଖନ୍ତୁ।
ହୁଁ ଭୋଉଣୀ ଭଳିଆ ରୁହନ୍ତ ସବୁବେଳେ।
ଆପଣ ମୋର ଭଗିନୀ ହେଇକି ସବୁବେଳେ ରୁହନ୍ତୁ ସଦା ସ ଆପଣ କଣ ଆଜି ରାତ୍ରରେ ଆଜି ରା ଦିନରେ କଣ ଆପଣ ଖା ମାନେ ଖାଦ୍ୟ ଗ୍ରହଣ କରିଛନ୍ତି ମୁଁ ଜାଣିପାରିବି?
ଆମର ପ୍ରସାଦ ମିଳିଥିଲା ଅନ୍ନ, ଡାଲମା, ଖଟା, ଖିରୀ। ମନ୍ଦିର ପ୍ରସାଦ ମୁଁ ପ୍ରସାଦ ପାଇକି ଆସିବି ଆ ଆପଣ ତ ଏପର୍ଯ୍ୟନ୍ତ ଉଁ ଖାଇନାହାନ୍ତି ଆପଣ ଯାଆନ୍ତୁ ଖାଦ୍ୟପାନ କରିବେ।
ଆଚ୍ଛା ଠିକ ଅଛି ଆପଣ ଯାଆନ୍ତୁ ଆପଣ କଣ କରେଚ କରନ୍ତୁ ମୁଁ ଯାଉଚି ଖାଦ୍ୟ ମୋର ଖାଦ୍ୟ ଟିକୁ ମୁଁ ଗ୍ରହଣ ମୁଁ କରିଦେବି। ମୁଁ ଖାଦ୍ୟ ଗ୍ରହଣ କରି ନାହିଁ ଯେହେତୁ ରାତ୍ରରେ ତ ମୁଁ ଖାଦ୍ୟ ଗ୍ରହଣ କରେ ଟିକେ ବେଶୀ ରାତ୍ରରେ ମୁଁ ଠିକ୍ ଠିକ ଅଛି ଆପଣ ଯାଆନ୍ତୁ ଆପଣ ଟି ନାଇଁ ମୁଁ ବି ନାଇଁ ମୁଁ ବେଶୀ ରାତ୍ରରେ ଖାଦ୍ୟ ଗ୍ରହଣ କରେ କିନ୍ତୁ ମୋ ପେଟ ପୁୁରିଲା ଯାଏଁ ମୁଁ ଖାଏ। ମୁଁ ଅଧା ମାନେ ଖାଇକି ରହିବା ପିଲା ନୁହଁ। ମୁଁ ଅଧା ପେଟିଆ ରହିପାରିବିନି। ମୁଁ ପୁରା ପୁ ମାନେ ପୁରା ପୁରି
ରାତ୍ରରେ ମୁଁ ଶୁଣିଚି କି ବେଶୀ ଖାଇବା କଥା ନୁହଁ। ରାତ୍ରରେ କମ୍ ଖାଇକି ପାଣି ପିଇକି
ଉଁ କମ୍ ଖାଇଲେ ଭଲ। କିନ୍ତୁ ମୁଁ ବେଶୀ ଖାଏ।
ଓହୋ ଆପଣ ନିଦ ଲାଗିଲାଣି। ଆପଣ ଟିକେ ଶୋଇ ପଡନ୍ତୁ। ଜୟ ଜଗନ୍ନାଥ।
ଆଜ୍ଞା। ଆପଣ ଯାଆନ୍ତୁ ଆପଣ କଣ କରୁଛନ୍ତି କରନ୍ତୁ। ମୁଁ
ଆଜ୍ଞା, ଜୟ ଜଗନ୍ନାଥ।
ରହିଲି ଆଜ୍ଞା। ଜୟ ଜଗନ୍ନାଥ।